ହ୍ୟାଲୋ। ଆମ ଦେଖ ହ୍ୟାଲୋ ମୁଁ କହିଲି ଆପଣ ଫ୍ୟାନ ପାଖକୁ ଟି କଇଲି ଫ୍ୟାାନ ପାଖରୁ ଟିକେ ଦୂରେଇକି ବସନ୍ତୁ ଭଏସ ଆସୁନି। ମା ମାାର
ହଁ ଆପଣଙ୍କ ସାଇଟ ଭଏସ ଗୁଡା ଟିକେ ଅଧିକ ଶୁବୁଚିତ ଆପଣ ସାଇଟ ହେଇଯାନ୍ତୁ।
ହଉ ହଉ ମୁଁ ସାାଇଟ ହେ ଯାଉଚି।
ଆଜ୍ଞା।
ଆଉ କଣ କରୁଚନ୍ତି?
ନା ଟିକେ ରେଷ୍ଟ ନଉଥିଲି ଖାଇ ପିଇକି ଆଉ।
କଣ ଖାଇଛନ୍ତି?
ହପପିବି ଭାତ ଡାଲମା ଆଉ। ଆଳୁଭଜା, ଭାତ, ଡାଲମା, ଭଜା।
ଦେ
ହ୍ୟାଲୋ ଆପଣଙ୍କୁ ସୁଭୁଜି ତ?
ହଁ କହ ହଁ ଶୁଭୁଚି ଶୁଭୁଚି।
ଆଜ୍ଞା।
କାଇଁ ଝୁମ୍ ଝୁମ୍ କାଇଁ କରୁଛୁ
ଆଉ ଆପଣ ଅଁ ଅଁ ଅଁ କେମିତି କଣ ଅଛନ୍ତି କଣ କରୁଛନ୍ତି ଘରେ ସବୁ କଣ କେ କରୁଛନ୍ତି କେମିତି ଅଛନ୍ତି?
ମୁଁ ଭଲ ଅଛି ଘରେ ଲୋକ ବି ସବୁ ଭଲ ଅଛନ୍ତି। ଆହମ୍ଦିଆବା ଭା ବି ଭଲ ଅଛି।
କିଏ?
କି ଯଉ କଥା ଗୁଡା କଣ କହିଲେ?
ନା ମୁ କହିଲି କାହା କଥା କଣ କହୁଛନ୍ତି ବୋଧେ।
ନାହିଁ କାହା କଥା କହୁନି ଗୋଟେ କଥା କୁ କହୁଛି କି ଇ ଯୋଉ ମାନେ ଆମେ ଯୋଉ ଚାଷ କରିକି କି ଯୋଉ ଯେମିତି ଆଜିକା ଡେଟରେ ଯୋଉ ଚାଷ ହଉଛି ଆଉ ଆଗକା ଲୋକ ଯୋଉ ଚାଷ କରୁଥିଲେ।
ଆଜ୍ଞା।
ଅଧିକ ଲୋକ ଯୋଉ ଚା ଚାଷ କରୁଥିଲେ ସିଏ ଯଉ ମାନେ ଚାଉଳ ଟା ହଉଥିଲା ଆଉ ଏବେକା ଯୋଉ ଚାଉଳ ହଉଛି କେତେ ଫରକ ଅ
ଆଜ୍ଞା ନିହାତି ଫରକ ଅଛି କାଇଁନା କାଇଁନା ଆଗକାଳ ଲୋ ଲୋକ ଯେଉଁ ଚାଷ କରୁଥିଲେ ସେ ଚାଷରେ ସେ ଖତ ସାର କମ୍ପୋଷ୍ଟ ଏଗୁଡ଼ା ସବୁ ବ୍ୟବହାର କରୁଥିଲେ। ତ ଏବେ ଯୋଉ ଚାଷ କରୁ ଚନ୍ତି ସେଥିରେ କେବଳ ସାର ଅଧିକା ପକଉଛନ୍ତି ମାନେ ପୁଣି ରାସାୟନିକ ସାର। ସେଗୁଡ଼ା ସବୁ ଅଧିକ ପକଉଛନ୍ତି। କାହିଁକିନା ଜମିର ଫସଲଟା ଅଧିକା ହେବ ବୋଲି ଆଗରୁ ଲୋକ ଚାଷ କରୁଥିଲେ ସେମ୍ ସେ ଚାଷ କରୁଥିଲେ ସେଇ ଚାଷ କରଥିଲେ କିନ୍ତୁ ସେଥିରେ ସେ ଗୋବର ଖତ କମ୍ପୋଷ୍ଟ ଏସବୁ ଦଉଥିଲେ। କେତେବେଳେ ପାଉଁଶ ତ କୋଉ ଚାଷ ପାଇଁ ପାଉଁଶ ଏବେ ସେ ଏବେ କଣ ନା। ଦେଖନ୍ତୁ ଗାଈ ସଂଖ୍ୟା କମିଲାଣି ଧୀରେ ଧୀରେ ଲୋକ ଗାଈ ଗୋରୁ ଆଉ ଘରେ ରଖୁନାହାଁନ୍ତି। ଆଗରୁ ଗାଈ ବଳଦ ଘରେ ରଖୁଥିଲେ ବଳଦ ଚାଷ କରୁଥିଲା। ଆଉ ତା ଗୋବର ଫୋବର ଗାଈ ଗୋବର ହେରିକାରେ ଖତ ହେରିକା ସବୁ ତିଆରି ହଉଥିଲା ତ ଏବେ ଲୋକ ଘରେ କେହି ଘରେ ଘରେ ସବୁ କେହି ଗାଈ ରଖୁନାହାଁନ୍ତି ଆଉ ହଳ ପାଇଁ ତ ବିଲକୁଲ ବଳଦ କିଏ ବ୍ୟବହାର ହିଁ କରୁନାହାଁନ୍ତି। ସମସ୍ତେ ଟ୍ରାକ୍ଟର ସାହାଯ୍ୟରେ ହଳ କରୁଛନ୍ତି, କାହିଁକିନା ଯେହେତୁ ସେ ସମୟ ସାପେକ୍ଷ ମାନେ ସମୟ କମ୍ ନେଉଛି ବଳଦ କଣ ସମୟ ସପେକ୍ଷ ବହୁତ ଗୁଡେ ସମୟ ଲାଗିବ ବଳଦ ଜାର ହଳ କଲା ବେଳକୁ ପୁଣି ଲୋକ ଜଣେ ପରିଶ୍ରମ କରିବାକୁ ପଡ଼ିବ ତ କିନ୍ତୁ ଟ୍ରାକ୍ଟର କଣ ହେଲା ନା ସୁବିଧା ହେଇଗଲା
ହଁ
ଟାକ୍ଟରରେ ପ୍ରାୟତଃ ଆପଣ ଦି ତିନି ଘଣ୍ଟା ଭିତରେ ଜମିକୁ ହଳ କରିଦେବେ। ବା ବିଭିନ୍ନ ପ୍ରକାର ବହୁତ ଗୁଟେ କାମ ପାଇଁ ଟ୍ରାକ୍ଟର ନିୟୋଜିତ ହେଲାଣି ଆ ଆପଣ ଅମ ଧାନ ବୁଣିବାଠୁ ଆରମ୍ଭ କରି ଧାନ ଅମଳ ପର୍ଯ୍ୟନ୍ତ ଆପଣ ଟ୍ରାକ୍ଟର ସାଯ୍ୟ ଯେ କରିପାରିବେ ଏବେ ତ ବି ଏମିତି ମେସିନ ବି ବାହାରିଲାଣି ଯୋଉଟା କି ଧାନ ଆପଣଙ୍କର ନଡା ପାଳ କୁଟା ଏସବୁ ଭାର ଅଲଗା ଆଉ ଧାନ ଅଲଗା କରିଦଉଛି।
ହଁ ଯୁଦ ହା ହଁ
ଦେଖ ମେସିନ ତ ଦେଖିବାକୁ ଗଲେ ବହୁତୁ ସବୁ କାମ ମେସିନ ହିଁ କରିଦଉଛି ଲୋକଙ୍କୁ କିଛି କ କରିବାକୁ ପଡୁନି କେବଳ ଲୋକ ଯାହା ଯା ଆଁ ଆଣିକି ତାକୁ ଘରେ ସାଇତି କି ରଖୁଛନ୍ତି ସେ କାମ ହିଁ ଲୋକ କରୁଛନ୍ତି ଆଉ ବାକି ସ ସବୁ କାର୍ଯ୍ୟ ମେସିନ୍ ରେ ଏଏ ହେଇଯାଉଛି।
ସେଇ ମେସିନ ହବା ଦ୍ଵାରା କଣ ହଉଛି ହଁ ମେସିନ ହବା ଦ୍ଵାରା କଣ ହଉଛି। ନା ଲୋକମାନଙ୍କର ଦେହ କଣ ପାଇଁ ଖରାପ ହଉଛି। ମେସିନ ରେ ସବୁ କାମ କରିଦଉଛି। ତ ସେଥିପାଇଁ ଲୋକ। ଲୋକ ମଙ୍କ ଦେହ ଖରାପ ହଉଛି। ମାନେ ଦେଖନ୍ତୁ ଆପଣ ସାମାନ୍ୟ ଗୋଟେ କଣ ଆଗେ ଲୋକ। ଚକିରେ ଫେସୁଥିଲେ କଣ ବଡି ପୁରା ଇଏ ହଉଥିଲା। ହୁଁ।
ଆଜ୍ଞା। ଲୋକମାନେ ଆଉ ପରିଶ୍ରମ କରିବାକୁ ଭଲ ପାଉନାହାନ୍ତି କି ପରିଶ୍ରମ କରୁନାହାନ୍ତି ତ ଦେଖ। ଦେଖନ୍ତୁ ଆପଣ ଯଦି ଦେଖିବେ ତାହେଲେ ଆଗ କଳରେ ବୁଢୀ ମାନେ ସବୁ, ବୁଢୀ ମାନେ ସବୁ ଶିଳରେ ବା ଟଥିଲେ ଚକିରେ ପେଶୁଥିଲେ ତା ସେଟା ଆପଣ ବହୁତ ଗୋଟେ ବାଟ ଚାଲିକି ଯାଉଥିଲେ। ଦେଖ ମୁଁ ଶୁଣି ତ ମୋ ଜେଜେମା ହେରୀକା କୁହନ୍ତି ଆମେ । ମାଇଲି ଦି ମାଇଲି ଗୋଟେ ମାଇଲି ତା ସେତେବେଳେ ମାଇଲି କହା ହଉଥିଲା ସେତେବେଳେ ତା ତାଙ୍କ ଭାଷାରେ ସେ ମାଇଲ କହୁଚନ୍ତି। ତ ସେତେବେଳେ ସେ ମାଇଲ କହୁଥିଲେ। କୋଷ ବି ବ୍ୟବହାର କରୁଥିଲେ ଦି କୋଷ ଚାରି କୋଷ ବାଟ ଆମେ ଚାଲି ଚାଲି ପଳଉ। ତ ଏବେ ଆମେ ଟିକେ ଘରୁ ବାହାରିକି ଜଳଖିଆ ଆଣିବାକୁ ଗଲାବେଳକୁ କି ଆମର ଗାଡି ଦରକାର ହଉଛି କି କିଏ ଗୋଟେ ପାନ ଚା ପିଇବା ପାଇଁ ଯାଉଛନ୍ତି ଗାଡିରେ ଯାଉଛନ୍ତି ଚାଲିକି ଯିବାକୁ ପସନ୍ଦ କରୁନାହାନ୍ତି। ତ ସେମାନଙ୍କ ଶାରୀରିର ପରି ପରିଶ୍ରମ ଆଉ ସେ କଲେନି ଆ ଶାରୀରିକ ପରିଶ୍ରମ ନ କରିବା ହେତୁ ବହୁତ ଗୁଡ଼ିଏ ରୋଗ ହେଲା। ଆଗ କାଳିଆ ଚାଷୀ ମାନେ କଣ କରୁଥିଲେ ସୂର୍ଯ୍ୟ ଉଦୟ ଆଗରୁ ଉଠି ତାଙ୍କ ନିତ୍ୟକର୍ମ ଟିକେ ସାରି ଦେଇେକି ବିଲକୁ ଯାଉ ଯାଉଥିଲେ ଖାଇବା ନେଇକି ବିଲକୁ ଯାଉଥିଲେ, ବିଲରେ ସାରା ଦିନ ଖଟୁଥିଲେ। ଆଉ ଅପରାହ୍ନରେ ଘରକୁ ଫେରିଥିଲେ ବା ସନ୍ଧ୍ୟା ସମୟ ହେବା ଆଗରୁ ଘରକୁ ଫେରି ଆସୁଥିଲେ। ତ ସେମାନେ ଭାବନ୍ତୁ ସେମାନେ ସକାଳୁ ଯାଇକି ସନ୍ଧ୍ୟାରେ ଫେରୁଥିଲେ ତ ସେମାନେ କେତେ କଷ୍ଟ କରୁଥିବେ। ବହୁତ କଷ୍ଟ କରୁଥିଲେ। ତ ସେମାନଙ୍କର ଖାଦ୍ୟ ନେଇକି ତାଙ୍କର ପରିଶ୍ରମ ଠିକ୍ ହଉଚି ଆମେ କହିବେ ଆଗକଳେ ଲୋକ ତ ଭାତ ଖାଉଥିଲେ ଏବେ ବି ଆମେ ଭାତ ଖାଉଛେ। ସେମାନଙ୍କୁ କାଇଁ ରୋଗ ହଉନ ତ ଆମକୁ କାଇଁ ରୋଗ ହଉଛି ତ ସେମାନେ ସେମାନେ ଆଉ ଭୁଲି ଯାଉଛନ୍ତି ସେମାନେ ସ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରୁଥିଲେ। ଆମେ ଦି ଘଣ୍ଟାଏ ପରିଶ୍ରମ କରିଲେ ଆମକୁ କଷ୍ଟ ହେଇଯାଉଛି ଆମେ ବସି ତ ସେମିତି ଦେଖିବାକୁ ଗଲେ ନିହାତି ଲୋକମାନେ ଆଜ୍ଞା। ଭଲ ସେମାନେ ଶାରଦିଆ ଖାଇବା ଖାଉନଥିଲେ, ସେମାନେ ତ ଭଲ ଖାଇବା ଖାଉଥିଲେ। ବିନା ସାରଦିଆ ଘରେ ଚାଷ କରିକି ଖାଉଥିଲେ। ତ ଭଲ ଖାଇବା ଖାଉଥିଲେ। ତା ସହିତ ପରିଶ୍ରମ ବୋ ପରିଶ୍ରମ ବି ଠିକ୍ ଠାକ୍ କରୁଥିଲେ। ତ ଏବେ କଣ ହୋଉଚି ନା ଆମେ ପ୍ରଥମତଃ ଆମେ ସାର ଦିଆ ଖାଇବା ଖାଉଚେ। ରାସାୟନିକ ସାର ପ୍ରୟୋଗ ଖାଇବା ଖାଉଚେ ତା ସହିତ ପରିଶ୍ରମ ବୋହୁତ କମ୍ କରୁଚି କାହିଁକିନା ଆମ ପାଖରେ ଗ୍ରାଇଣ୍ଡର ହେଇଗଲାଣି। ଆମ ପାଖରେ ବିଭିନ୍ନ ପ୍ରକାର ଗ୍ରାଇଣ୍ଡର ହେଇଥିବା ହେତୁ ଆମେ କଣ କରୁଚେ ନା ଗ୍ରାଇଣ୍ଡରରେ ବାଟି ଦୋଉଚେ। ଆଉ ଚକି ତ ଉଠିଗଲାଣି ଶିଳ ଚକିର ତ ପ୍ରଶ୍ନ ହିଁ ନାହିଁ କାହା ଘରେ ଏବେ ଆଉ।
କାହା ଘରେ ଆଉ ବି ନାହିଁ।
ନାହିଁ ଏବେ ତ ଆପଣ ଆମେ ଆଜ୍ଞା ଆମେ ଚ କି ଶିଳ କଣ ପାଇଁ ବ୍ୟବହାର କରୁଥିଲେ। କାହିଁକିନା ବିରି ଚୋପା ଛଡେଇବାକୁ ମୁଗ ଚୋପା ଛଡେଇଆକୁ ଚକି ବ୍ୟବହାର ହୋଉଥିଲା। ଏବେ ତ ଆପଣ ଦେଖୁଥିବେ ବଜାର ରେ ଚୋପା ଛଡା ବିରି ଚୋପଛଡ଼ା ମୁଗ ମିଳିଯାଉଚି। ତ ଲୋକ ଆଉ ଚକିର ଆବଶ୍ୟକତା ହିଁ କିଛି ରହିଲାନି ସେ ଚକି ବ୍ୟବହାର କଣ ପାଇଁ କରିବେ। ତାହା ଦ୍ୱାରା ସବୁ ଜିନିଷ ଆପଣ ଦେଖନ୍ତୁ ଏମିତି କିି ଆପଣ ଅଦା, ରସୁଣ ବା ଆଗରୁ ତ ଲୋକ ହେଲେ ସେତିକି ପରିଶ୍ରମ କରୁଥିଲେ ଅଦା, ରସୁଣ ଆଣିକି ବାଟୁଥିଲେ ଗ୍ରାଇଣ୍ଡରରେ ଏବେ ତ ସିଏ ସିଏ
ତା ବି ବନ୍ଦ ହେଇଗଲାଣି। ପ୍ୟାକେଟ୍ ରେ ଦୋଉଚି କିନ୍ତୁ ସେଇଟା ବି ସେଇ ପ୍ୟାକେଟ ହିଁ ଦେହଟା ଖରାପ କରୁଚି। ସେଇଟା କେତେ ଦିନର ମାଲ ରହିକି ପ୍ୟାକିଂ ହେଇକି ରହୁଛି। ଆମେ ତାକୁ ନେଇ ଆସୁଛେ ଏବେ ଇଏ କରିଦଉଛେ।
ତ ସେଇ ଜିନିଷ ଟା ଲୋକ ସେମିତି ନୁହଁ ଯେ ଲୋକ ବୁଝୁ ନାହାନ୍ତି। ଲୋକ ଠିକ୍ ଜାଣୁଛନ୍ତି ଯେ ପ୍ୟାକେଜିଂ ଫୁଡ୍ ଖାଇବା ଦେହ ପାଇଁ ଭଲ ନୁହେଁ। କିନ୍ତୁ ତାପରେ ବି ଲୋକ ସେ ପ୍ୟାକେଜିଂ ଫୁଡ୍‌ ପ୍ୟାକେଜିଂ ଫୁଡ୍‌ ଉପରେ ନିର୍ଭର କରୁଛନ୍ତି। ସେ ପ୍ୟାକେଜିଂ କୁ ବି ଖାଉଛନ୍ତି।
କାଇଁନା କାମ କରିଆକୁ ଆଉ ପସନ୍ଦ କରୁନାହାନ୍ତି।
କାମ କରିବାକୁ ପସନ୍ଦ କରୁନାହାନ୍ତି। ଆଉ ସୁବିଧାରେ ମିଳିଯାଉଛି। ସହଜରେ କାମ ହେହିଯାଉଚି ତାପରେ ବି ଏବେ ଆଉ ଗୋଟେ ଜିନିଷ ଦେଖୁଥବେ ଯେ ଲୋକ ଫାଷ୍ଟ ଫୁଡ୍ ବୋହୁତ ଖାଉଚନ୍ତି। କି ଧର ଆଜି କଣ ଗୋଟେ ହେଲା ଘରେ କିଛି ବ ନୋଉ ନାହାନ୍ତି ଘରେ ବନେଇବା ନାହିଁ।
ଆଜ୍ଞା ଶୁଣନ୍ତୁ ଆଉ ଗୋଟେ କଥା ଆଜ୍ଞା ନର୍ମାଲି ଶୁଣୁନାହାନ୍ତି ହଁ ଆ ଆଗେ ନର୍ମାଲି ଆ ଆଗେ ନର୍ମାଲି ଜନ୍ମଦିନ ହେଲେ ଘରେ କ୍ଷୀରି ପୁରୀରେ ଭାସୁ ଥିଲା ଘରେ ବନା ହୋଉଥିଲା ଘରୁ ଲୋକ ବାକ ବସୁଥିଲେ ହୋଉଥିଲା କିନ୍ତୁ ଏବେ କଣ କରୁଚନ୍ତି ଲୋକ ଡାଇରେକ୍ଟ ବଜାରରୁ ବିରିୟାନୀ କିଣିକି ଆଣିକି ଧରେଇ ଦୋଉଚନ୍ତି କଣନା କାମ କରିବାକୁ ପଡୁନି ଆରାମସେ ହେଇଯାଉଚି। ତ ସେ ବିରିୟାନୀ ବି ଖାଇବେ ବିରିୟାନୀ ହଁ ତ ସସ୍ତା ସୁନ୍ଦର ହଁ।
ଖିରି ପୁରୀ ଏସବୁ ଜିନିଷ ପଳେଇଲାଣି ଏବେ ନୂଆ ସ ବୁ ସିଷ୍ଟମ୍ ସବୁ କେକ୍ କଟିଙ୍ଗ ହେଲାଣି ଲୋକ ଆଉ ଆଗରୁ ଘରେ ପୁରୀ କ୍ଷୀରି ଭାସୁଥାଏ ଜନ୍ମଦିନରେ ଏବେ ଲୋକ କେକ୍ କାଟିକି ତାଙ୍କ ଜନ୍ମଦି ନ ଆସିବ ତ ଲୋକଙ୍କର ନିଜ ପସନ୍ଦର ନିଜ ଇଚ୍ଛା ଯୁଗ ବଦଳି ଆସି ଲୋକଙ୍କୁ ବି ଖାପ ଖାଇ ଚଳୁଚନ୍ତି ସେଟା ଠିକ୍ ଅଛି କିନ୍ତୁ ଯେହେ ତୁ ଆମ ପ୍ରଥା ପରମ୍ପରା କିଛି ରହିଆସିଚି ଆମେ ତାକୁ ଭୁଲିବା ଉଚିତ୍ ନାହିଁ କାହିଁକିନା ଆମ ପରମ୍ପରା ଆମ ପାଇଁ ବଡ଼ ଆମ ପ୍ରଥା ଆମ ପାଇଁ ବଡ ତ ସେସବୁକୁ ଧ୍ୟାନ ରଖିବାକୁ ପଡିବ ସେସବୁକୁ ଦେଖିକି ରଖିବାକୁ ପଡିବ।
ଆମେ ଯେହେତୁ ଓଡିଆ ଆମ ଶୁଣନ୍ତୁ ଆମେ ଯେହେତୁ ଓଡିଆ ଆମେ ଓଡିଆ କଲଚର୍ କୁ ନେଇ ବଞ୍ଚିବା ନିହାତି ଦରକାର।
ଆଜ୍ଞା ସେଇ କଥା ଲୋକ ଜାଣି ପାରୁନାହାନ୍ତି। ନା ତ ଆମେ ସିଏ ଭାବୁଚନ୍ତି ଆମେ ଆଧୁନିକ ଶୈଳୀରେ ବ ଞ୍ଚିବା ଆମେ ମଡର୍ଣ୍ଣ ହେଇକି ଟିକେ ବଞ୍ଚିବୁ ଆମେ ବିଭିନ୍ନ ପ୍ରକାର ପର୍ବପର୍ବାଣ କି ସେ ସବୁ ଫ୍ୟାସନ୍ କରିକି ବଞ୍ଚୁଚନ୍ତି ଯେଉଟାକି ଆମ ପର୍ବପର୍ବାଣି ଯାହା ଅଛି ସେସବୁକୁ ସେ ଠିକିଏ ନୂଆ ଢଙ୍ଗରେ ପାଳନ କରୁଚନ୍ତି ସେଭଳି ପାରଣ ପାଳନ କରୁ ନାହାନ୍ତି ସେ ଭଳି ଆମ ପରମ୍ପରା ଥିଲା କିନ୍ତୁ ଦେଖିବାକୁ ଗଲେ କିଛି ମାତ୍ରାରେ ଠିକ୍ ଅ ଛି କାହିଁକିନା ଯେହେତୁ ଆମେ ଦେଖନ୍ତୁ ଆଗେ ଆମେ ସ୍ଥିର ଚାକିର ଶୀଳ ଚକିରେ କାମ କରୁଥିଲେ ଲୋକ। ଏବେ ଗ୍ରାଇଣ୍ଡର ବ୍ୟବହାର କଲେଣି ତାମାନେ ଆମେ ବି ସେଇଆକୁ ସବୁ ବ୍ୟବହାର କରିବା ନା। ଆମେ ତ ପୁରୁଣା ଶୀଳ ଚକି କି ଯିବାନି। ଯେହେତୁ ଆମକୁ ସୁବିଧା ପାଇଁ ଏତେ ସବୁ ଜିନିଷ ବାହାରୁଛି। ତ ଆମେ ଫ୍ରି ରେ କାମ କରିବା। କିଛି ସେଥିରୁ ଅସୁବିଧା ନାହିଁ। କିନ୍ତୁ ତଥାପି ଆମକୁ କିଛି ନା କିଛି ପରିଶ୍ରମ କରିବାକୁ ପଡ଼ିବ। ପରିଶ୍ରମ ନ କଲେ ଆମରି ହିଁ ଦେହ ଖରାପ ରହିବ। ଆମେ ହିଁ ଅସୁସ୍ଥ ରହିବା। ଆଃ। ତ ସେୟା ଲୋକ ଟିକେ ଲୋକ ନିହାତି ନିଜ ଶରୀର ପ୍ରତି ଧ୍ୟାନ ଦ ଯଦି ବି ଆପଣ ଯଦି ବି ଆପଣ ପରିଶ୍ରମ କରିପାରୁନାହାନ୍ତି, ତାହେଲେ ଆପଣ ଉମ ପ୍ର ପ୍ରତିଦିନ ସକାଳେ ଯୋଗ ବ୍ୟାୟାମ ବି କରିପାରିବେ। ଯୋଗ ବ୍ୟାୟାମ ବି ଦେହ ପାଇଁ ବହୁତ ହିତକର। ପ୍ରତିଦିନ ସକାଳୁ ଦଉଡି ପାରିବେ। ଯଦି ଆପଣ କିଛି ବି ନ କରୁଛି ପାରିଲ। ତ ସିଏ ବି ଆପଣଙ୍କ ପାଇଁ ନିହାତି କାମର କଥା ହବ। ଆପଣଙ୍କ ଦେହ ହାତ ସୁସ୍ଥ ରହିବ ମସ୍ତିଷ୍କ ସୁସ୍ଥ ରହିବ ବ୍ରେନ୍। ଠିକ ସେ କାମ କରିବ ତ? ବହୁତ ଗୁଡେଇ କ କାହିଁକି ନା ଆମେ ଯଦି ସେତିକି ପରିଶ୍ରମ କରିବା ସେତିକି ଉଁ ଉଁ ଧ୍ୟାନ ଦେବା ନିଜ ଶରିରକୁ ଶରିର ପ୍ରତି ଆଉ ଦୂଷିତ ଖାଦ୍ୟ ଠାରୁ ଯେତେ ପାରିବେ ସେତେ ଦୂରେଇ ରହିବା ନିଜେ ଯେତିକି ସମ୍ଭବ ଦରକାର ପ‌ଇଲେ ଆମର କିଛି ଜାଗାରେ ବି ଆମେ କି ଛି ଲଗେଇକି ଖାଇପାରିବା। ନିଜେ ଚାଷ କରିକି ଅଳ୍ପ ଜମିରେ ଆଜ୍ଞା।
ଆମେ ଅଳ୍ପ ଜମିରେ କିଛି ଚାଷ କରିକି ବି ଖାଇପାରିବା ନିଜେ ନିଜେ କରିକି ପରିଶ୍ରମ ତା ଦ୍ଵାରା ହେଇଯିବ। ତା ସହିତ ଆମେ ଭଲ ଖାଦ୍ୟ ବି ପାଇପାର ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲ